ହାଲୋ
ହାଲୋ ମ୍ୟାଡ଼ାାମ ନମସ୍କାର ମୋ ଭୟସ ଶୁଭ ଯାଉଛି ଆପଣଙ୍କୁ? ହ୍ୟାଲୋ ହଁ ମ୍ୟା ମ୍ୟାଡ଼ାମ ମୋ ଆୱେଜ ଶୁଭା ଯାଉଛି ଅପ୍
ହଁ ସାର୍ ହଁ ସ ନମସ୍କାର।
ନମସ୍କାର ନମସ୍କାର ମ୍ୟାଡ଼ାମ କେମିତି ଅ
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ଆଜ୍ଞା ମୁଁ ବି ଭଲ ଅଛି ମ୍ୟାଡାାମ ଆଉ କଣ କରୁଛନ୍ତି ଆପଣ?
ଏଇ ଅଖାଳ ଖାଇବା ଖାଇକିନା ବସିଲି ଆଉ ଆପଣଙ୍କ ପଟେ ଗରମ କେମିତି ହଉଛି?
ଆଜ୍ଞା ବହୁତ ଗରମ ହଉଛି ଆଜ୍ଞା ଗରମରେ ପୁରା କୁହନ୍ତୁନି ଗୁଳୁଗୁଳି ବହୁତ ହଉଛି ବର୍ଷା ମଧ୍ୟ ହଉନାହିଁ ଖରା ତାତିକୁ ଜୀବନ ସବୁ ବହୁତ କଷ୍ଟ ଲାଗୁଛି ଆଜ୍ଞା।
ହଁ ହଁ ଏପଟେ ବି ବହୁତ ଗରମ ଅଉଛି। କାଲି ଟିକେ ମାନେ ଝଡି ପବନ ବୋଉତ ଜୋର ହେଇଛି କିନ୍ତୁ ବର୍ଷା ହେଇନି। ଖାଲି ଝଡି ପବନ ହେଇଛି। ଆଉ ଆଜି ତ ସକାଳୁ ବହୁତ ଜୋର ଖରା ହେଲାଣି।
ଆଜ୍ଞା ଆଉ ଆଜି କଣ ଆପଣ ସକାଳ ଜଳପାନ କରିଥିଲେ।
ଆଜି ସକାଳେ ଉପମା କରିଛି ଆଉ ତରକାରୀ କରିଛି।
ଆଜ୍ଞା ଆଉ ଆପଣଙ୍କ ପରିବାରରେ ସମସ୍ତେ କେମିତି ଅଛନ୍ତି ମ୍ୟାଡ଼ାମ?
ଖାଇନାହାନ୍ତି।
ଆଜ୍ଞା ମୁଁ ବି ମୋ ମା ଯ ମୋ ପାଇଁ ଉପମା ବନେଇ ଦେଇଥିଲେ ତ ମୁଁ ସକାଳୁ ଉପମା ଖାଇଛି ଆଜ୍ଞା।
ଆଜ୍ଞା
ଆଜ୍ଞା ଆଉ ଆଜିର କୁହନ୍ତୁ କୁହନ୍ତୁ ଆଜ୍ଞା
ହଁ ମୁଁ କହିଲି କି ଯେ ଆଉ ଘରେ ସବା ସ୍ ସେ ତମର ଭଲ ଅଛନ୍ତି।
ଆଜ୍ଞା ସମସ୍ତେ ବହୁତ ଭଲ ଅଛନ୍ତି। କିନ୍ତୁ ଖରା ପାଇଁ ଟିକେ ମା ମାନେ ଖୁଡି ମାନେ, ଟିକେ ଅସ୍ତବ୍ୟସ୍ତ ହଉଚନ୍ ହୁଏ ଗରମରେ ରୋଷେଇ କରିବା ତାପରେ ସବୁ ଦିନ ଚର୍ଚ୍ଚା କରିବା ବହୁତ କଷ୍ଟକର ହେଇଯାଉଛି। ଗରମ ସହିତ ଗୁଳିୁ ଗୁଳି ଯୋଉ ହଉ ଚି।
ହଁ ହଁ ହଁ ଆଉ ମତେ ଟିକେ କହିବେ ମୁଁ ଟିକେ ପ୍ଲାନ୍ କରିଥିଲି, ଫ୍ୟାମିଲି ସହିତ ଏଇ ଟିକେ କୋରାପୁଟ ଯିବି ବଲ ନା ତ କେମିତି କୋଉଠି କଣ ରହିଲେ କେମିତି କଲେ ଟିକେ କୋରାପୁଟ କୋରାପୁଟ ଟାକୁ ବୁଲ ହେଇପାରିଥାନ୍ତି।
ହଁ ତ ଆପଣ କୋରାପୁଟ ଯଦି ଆସିବେ ତାହେଲେ ଆପଣ ଙ୍କୁ ବାଏ ବସ୍ ୟା କିମ୍ବା ଟ୍ରେନ ରେ ଆପଣଙ୍କର ଯାତାୟାତ କରିପାରିବେ।
କୋଉଟା ବେଶୀ ଭଲ ସୁବିଧା ହବ ମାନେ ଟ୍ରେନ ଟା ବେଶୀ ସୁବିଧା ହବ ନା ବସ ଟା ବେଶି ସୁବିଧା ହ
ଆଜ୍ଞା ଆପଣଙ୍କ ପାଇଁ ଲେଡିସ୍ ମାନେ ଯେହେ ତୁ ଟ୍ରେନ ଟା ବହୁତ ସୁବିଧା ହବ କଣ ପାଇଁ ନା ସେଠି ବାଥରୁମ ଫାଥରୁମ ବ୍ୟବସ୍ଥା ଥିବ। ଆଉ ଚଢିବା ଓହ୍ଲେଇବା ପାଇଁ ସୁବିଧା ଅଛି। ଭୁବନେଶ୍ଵର ରୁ ସିଧା ଅଛି ଟ୍ରେନ ଅଛି। ଆପଣ ଆରାମସେ ଆସିକି ଏଇଠି ପହଞ୍ଚି ପାରିବେ। ଆଜ୍ଞା ଏଇଠି ଆସିଲା ପରେ ଆପଣଙ୍କୁ ସୁଲଭ ମୂଲରେ ଏଠି ରହିବା ପାଇଁ ବ୍ୟବସ୍ଥା ଅଛି। ଏଇଠି ଆସିକି ଆପଣ ରହିପାରିବେ ଆଜ୍ଞା-ଅ ଏଇଠି ଆଜ୍ଞା ମୁ ମୁଖ୍ୟତଃ ଏଇ ଏରିଆ ର ମୁଖ୍ୟତଃ ମାନେ ଅ ଚାହିଦା ଅଛି ଦେଖନ୍ତୁ ଆପଣ ଯେମିତି କିି ପାହାଡିଆ ଏରିଆ ଅଛି। ତାପରେ ବହୁତ ସାରା ଅ ୱାଟର ଫଲ ଗୁଡାକ ଅଛି ଝରଣା ଅଛି। ତାପରେ ଏଠାର ଯୋଉ ଲୁ ଅ ମାନେ ଟ୍ରାଡିସ୍ ନାଲ ଖାଇବା ହେଲା
ହଁ, ତାଙ୍କ ଟ୍ରାଡିସନାଲ ଖାଇବା କଣ?
ତାଙ୍କର ଟ୍ରାଡିସନାଲ ଖାଇବା ଯେମିତି ଆଜ୍ଞା ମାନେ ଶାଗ ହେଲା ଅ ଦେଶୀ ଚାଉଳରେ ରୋଷେଇ ହେଇଥାଏ।
ଆଜ୍ଞା।
ଏଇ ସବୁ ତାପରେ ତାଙ୍କର ଯୋଉ ଲୋକ କଳା ଅଛି। ତାଙ୍କର କଲଚର ଅଛି। ସେ ସବୁ ବହୁତ ଆପଣଙ୍କୁ ତାପରେ ତା ସହିତ ଆଜ୍ଞା ଆପଣ ଯଦି ପାହାଡ ଉ ତାହାଲେ ରହିବା ପାଇଁ ସେ ତାର ମଧ୍ୟ ବ୍ୟବସ୍ଥା ଅଛି। ସେଇଠି ରହିଲେ ଆଜ୍ଞା ବହୁତ ଭଲ ଲାଗିବ।
ଆଜ୍ଞା ସେଟା ଟିକେ ପ୍ରାଇସ୍ କଣ ମାନେ ସେଟା ଟିକେ ପ୍ରାଇଜ୍ ଅଧିକ ମାନେ ମାନେ ଚଳିବ।
ଆଜ୍ଞା ବେଶୀ ବି ନାହିଁ ଆଜ୍ଞା ଆପଣ ଯେହେତୁ ସହ ପରିବାର ସହିତ ଆସିବେ ଆପଣ ସେଇଠି ଆରାମ ସେ ରହିବେ କରିବା ଆଜ୍ଞା।
ଆଜ୍ଞା ସେଠି କୋଉ ମାନେ କଟେଜ ରେ ମିଳିବ ନା ଏମତି ଗେଷ୍ଟ ହାଉସ୍ ନା ହୋଟେଲ।
ନା ଆଜ୍ଞା ସେଠି କଟେଜ ଭଳିଆ ଅଛି ଆଜ୍ଞା ଛୋଟ ଛୋଟ କୁଡିଆ ଘର ଅଛି ଆପଣ ଏଇଠି ଆସିଲେ ମାନେ ଗୋଟେ ବ୍ର ବହୁତ ଭଲ ଲାଗିବ ଆପଣଙ୍କୁ ଛୋଟ ଛୋଟ ମାନେ ତ ପାଳରେ ତିଆରି ହେଇଛି
ଆଜ୍ଞା ଆଜ୍ଞା ହଁ ତ ସେଇଟା କଣ ଅନଲାଇନରେ ହଁ ହଁ ମଡ ହାଉସ ମୁ କହିଲି
କରିବାକୁ ପଡିବ ତାର ଗୋଟେ ୱେବସାଇଟ୍ ଅଛି। ସେ ଏ ସାଇଟ ରେ ଯାଇକି ଆପଣଙ୍କୁ ବୁକ୍ କରିବାକୁ
ଓକେ ମତେ ଟିକେ ସାର୍ ଟିକେ ସେ ୱେବସାଇଟ୍ ଟା ଟିକେ ସେୟାର କରିବେ।
ନିଶ୍ଚିତ ନିଶ୍ଚିତ ମ୍ୟାଡମ୍ ମୁଁ ଆପଣଙ୍କ ସହିତ ସେ ୱେବ୍ ସାଇଟ ଟା ମୁଁ ଆପଣଙ୍କ ସହିତ ସେୟାର କରିଦେବି। ଆପଣ ଆସିବେ ଆଉ କିଛି ସୁବିଧା ଅ ସୁବିଧା ହେଲେ ଆପଣ ମତେ ଜଣେଇଲେ ମୁଁ ଆପଣଙ୍କୁ ସେଇ ହିସାବରେ ସହଯୋଗ
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଗୋଟେ ଜିନିଷ କୁହନ୍ତୁ ସେ ଯୋଉ ସେଇଠି ଗୋଟେ ସବୁଠୁ ବଡ ପର୍ବତ କଣ ଅଛି ଗୋଟେ।
ଆଜ୍ଞା ତ ଏଇଠି ଗୋଟେ ବଡ ପର୍ବତ ଅଛି। ତା ନାଁ ହଉଛି ଦେଓମାଳି ପର୍ବତ। ଅ ଓଡିଶାର ସୁ ତ ସବୁଠୁ ଉଚ୍ଚତମ ଶୃଙ୍ଗ ବୁଝିପାରିଲେ ସେଇଠି ଆପଣ ଯଦି ସେ ସେଇଠି କେ ବି ଯଦି ଷ୍ଟ ଷ୍ଟେ କରିପାରିବେ ତାହେଲେ ସେଇଠି ବି ଆପଣ ରହିବା ପାଇଁ ବି
ସୁବିଧା ଅଛି ଆ ଆଜ୍ଞା।
ତ ଆପଣ ଯେବେବି ଆସିବେ ଆମକୁ ଜଣେଇଲେ ସେଇ ହିସାବରେ ଆମେ ଆପଣଙ୍କ ପାଇଁ ବନ୍ଦୋବସ୍ତ କରିବୁ। ଆଉ ଆଜି ଆପଣଙ୍କର ଆଜି ଆପଣଙ୍କ କଣ ଦିନ ଚର୍ଚ୍ଚା ରହି
ଆଜି ଦିନରେ ମାଛ ହବ ଏତେ ଯୋଉ ଗରମ ହଉଛି ସାର୍ ଆଉ ସେ ଗରମ ଭାତ ଖାଇ ହଉନି ହେଲା ତ ସେଇ ପଖାଳ କାଲି ଠାରୁ କରିଦେଇଛି ରଖିଚି। ମାଛ ହବ ଛୁଇଁ ଆଣିଛି ସଜନା ଛୁଇଁ ଆଣିଚି। ସେଟା ସୋର୍ଷ ମସଲା ଦେନା ଭାଜି ଯିବି ବଡି ଚୁରା ଆଉ ପଖାଳ ଭାତ ମାଛ ମସଲା ଦେଇନା ଭଜା ହବ। ଏତିକି ଆଉ କିଛି କରିହବନି ସ ସାର୍ ଏତିକି ଖାଇକିନା ଗୋଟେ ଟେ ଶାନ୍ତିରେ ଟିକେ ଶୋଇବାର ଅଛି।
ଆଜ୍ଞା ଆମୁ
ଖାଇ ପିଆ
ଅ ଆମର ଆଜ୍ଞା ଭେଜ ଆଜ୍ଞା ଯେହେତ ତୁ ଆମର ନିରାମିଷା ଆମ ଘରେ କେହି ଆଇଁଷ ଖାଆନ୍ତିନି। ମୁଁ ଖାଇ କିନ୍ତୁ ମା ମାନେ ଖାନ୍ତିି ସେ ସେଥିପାଇଁ ଆମକୁ ମଧ୍ୟ ଟିକେ ବାରଣ କରିବାକୁ ପଡୁଛି।
ଘରେ ଆପଣଙ୍କର ଘରେ ଆପଣଙ୍କର କେହି ଖାଆନ୍ତିନି ଆଇଁଷ।
ଘରେ ଆଜ୍ଞା କେହି ଖାଆନ୍ତିନି ମା ଖାଆନ୍ତିନି ଖୁଡି ଖାଆନ୍ତିନି କିମ୍ବା ମୋ ବାପା ମଧ୍ୟ ଖାଆନ୍ତିନି। ଆ ଯାହା ଖାଉ ମୁଁ ଆଉ ମୋ ଖୁଡ଼ିଙ୍କ ପୁଅ ଖାଉ ତ ସେଥିପାଇଁ ମାମାନଙ୍କୁ ଏତ ଟି ହଇରାଣ ନ କରିବା ପାଇଁ ଆଉ ଆମେ ଟିକେ ଖାଉନୁ। ଆଜ୍ଞା ଆମର ସପରି ମାନେ ଜଏଣ୍ଟ ଫାମି ଏ ରହୁ ଆଜ୍ଞା। କାକା ଯେତେବେଲେ ଚାଲିଗଲେ ତ ଆମେ ମିଶିକି ରହୁ ଛୁ ଆଉ
ଅ ମୋର ଗୋଟେ କୋଶ୍ଚିନ ଥିଲା ଆପଣ ତ ଏ ତେ ବର୍ଷ ମୁଁ ବି ମାନେ ମୁଁ ଯେତେବେଳେ ଆ ଆ ବ୍ୟାଚଲର ଥିଲି ସେତେବେଳେ ତ ମୁଁ ନ୍ୟୁକ୍ଲିଆର ଫ୍ୟାମିଲିରେ ଥି ଲି ହେଲା ଆଉ ଆଫଟର ମ୍ୟାରେଜ୍ ପରେ ମୁଁ ବି ଗୋଟେ ଜଏଣ୍ଟ ଫ୍ୟାମିଲିକୁ ବିଲଙ୍ଗ କରୁଚି। ବୁଝିପାରିଲ ନାଁ? ଜଏଣ୍ଟ ଫ୍ୟାମିଲି କୁ ବିଲଙ୍ଗ କଲେ ବି ଉଁ ମୋ ଶଶୁରଙ୍କର କେହି ଭାଇ ନାହାନ୍ତି। ବୁଝିପାରିଲେ ମୋ ଶଶୁର ଗୋ ଟେ ପୁଅ। ବଟ ମୋ ଶଶୁରଙ୍କ ବା ପା ଯିଏ ଥିଲେ ସେମାନେ ଦି ଭାଇ ଥିଲେ। ବୁଝିପାଇଲେ ନାଁ? ତ ସେଇ ଯୋଉ ଜେଜିଙ୍କର ତାଙ୍କର ଗୋଟେ ପୁଅ ଆଉ ଇଏ ଗୋଟେ ଜେଜିଙ୍କର ପୁଅ। ଏମାନେ ହେଲେ ଦି ଜଣ ମିଶିକିନା ଜଏନ୍ ରହୁଚନ୍ତି। ବୁଝିପାରିଲେ? ତ ଆପଣ ବି ତ ରହୁଚନ୍ତି ଜଏନ୍ ଫାମିଲିରେ ଜଏନ୍ ଫାମିଲିରେ ମେରିଟ୍ କଣ ଡିମେରିଟ୍ କଣ ସାର୍?
ଦେଖନ୍ତୁ ମଡାମ ଜଏଣ୍ଟ ଫାମିଲିରେ ଭଲ ବି ଅଛି ଏବଂ ତାର ମନ୍ଦ ବି ଅଛି ଭଲ କଣ ଆଜ୍ଞା ଯେମ ଯେତିକି ଆପଣ ପରିବାରରେ ଭାଇଚାରା ଗୋଟେ ରହିବ। ସବୁବେଳେ ସମସ୍ତେ ପାଖେରେ ଥିବେ ହସ ଖୁସିରେ ସବୁବେଳେ ରହିବେ ଆପଣଙ୍କୁ ଏକା ଲାଗିବନି। ବୁଝି ପାରିଲେ ପର୍ବପର୍ବାଣୀ ଏସବୁରେ ଆପଣଙ୍କୁ ବୋହୁତ ଭଲ ଲାଗିବ। କିଛି ଅସୁବିଧା ହେଲା, ଆପଣଙ୍କୁ ଆସ ଟିକେ ସହଯୋଗ କରିବେ। ଏଇଟା ହଉଛି, ଆଜ୍ଞା, ଜଏଣ୍ଟ ଫ୍ୟାମିଲିର କିଛି ଭଲ ଜିନିଷ, ଆଉ କିଛି ଖରାପ ଜିନିଷ ଅଛି ଦେଖନ୍ତୁ, ଜଏଣ୍ଟ ଫ୍ୟା ଏମିତି ନୁହେଁ, ଯେ ମଣିଷ ଭାଇ ଆଜି କାଲି ଦେଖୁଥିବେ, ଭାଇ, ଭାଇ ଭିତରେ ବି ମଧ୍ୟ ଫାଟ ସୃଷ୍ଟି ହଉଛି, ତ ଜଣେ ତ ଭଲ ରହିଲେ ହବ ହନି ସାମ୍ନା ବାଲା ବି ଭଲ ରହିବାର କିଛିଟା ଜଏଣ୍ଟ ଫ୍ୟାମ କଣ ହଉଛି, ନା ଜଣେ ଭଲ ଥିଲେ, ଆଉ ଜଣେ ଖରାପ। ଯୋଉ ଥରେ, କଣ ନା ଭାଇ, ଭାଇ ଭିତରେ ଫାଟ ସୃଷ୍ଟି ହଉଛି। ସ୍ବାମୀ, ସ୍ତ୍ରୀ ଭିତରେ ଝଗଡା ହଉଛି। ଛି ଏଇ ସବୁ ମଧ୍ୟ ହଉଛି। ଯୋଉଥିରେ ଜାଗା ବାଡି ଏ ସବୁ ଉପରେ ମଧ୍ୟ ଝଗଡା ହେଇକି ଜଏଣ୍ଟ ଫାମିଲି ଭିତରେ କୋଳାହଳ ସବୁ ରହୁଛି ଆଜ୍ଞା ତ ଭଲ ବି ଅଛି ଖରାପ ବି ଅଛି
ହଁ, କିନ୍ତୁ ମତେ ସାର୍ ଲାଗେ, କି ଯେ ଖରାପ ଟା ବହୁତ କମ୍। ଆଉ ଭଲ ଆଜିକା ଡେଟ ରେ ଭଲଟା ବହୁତ, ମାନେ ବହୁତ ବେଶୀ, ଯେମିତି ମୁଁ ଦେଖନ୍ତୁ, ଏଇଟା ନା ମୁଁ ଭାବେ କିି ଯେ ନିଜ ଉପରେ ଡିପେଣ୍ଡ କରେ ସାର୍ ନିଜର ମାନେ ଚିନ୍ତାଧାରା ଉପରେ ଡିପେଣ୍ଡ କରେ, ମତେ କାହିଁକି ଭଲ ହେଲା, ମୁଁ କହୁଛି ସେ ଜିନିଷଟା ଯେତେବେଳେ ମୋ ପୁଅ ଛୋଟ ଥିଲା, ସାର୍ ମୁଁ ଟିକେ ଚାକିରୀ କରିଥିଲି, ହେଲା ତ ଛୋଟ ଯେତେବେଳେ ଥିଲା, ମୁଁ ଯଦି ଭାବେ ମୁଁ, ଯଦି ମୁଁ ମୋ ପିଲା, ମୋ ହଜ ମାନେ ସ୍ୱାମୀ ମିଶିନା ଖାଲି ଆମେ ତିନି ଜଣ ରହିଥାନ୍ତୁ, ମୋ ପିଲା ଜାଣିଛନ୍ତି, ସାର୍ ନଅ ମାସରେ ଚାଲିଛି, ନଅ ମାସରେ କଥା ହେଇ, କରିଛି।
ଆଜ୍ଞା।
ବୁଝିପାରଟା କାହିଁକି ହେଲା, ବିକଜ୍ ଅଫ ଦ ଯଏଣ୍ଟ ଫ୍ୟାମିଲ ରେ ମୁଁ ଥିଲି, ବ ନା ମୋ ପିଲାକୁ ମ ତ ଇଣ୍ଡିଭିଜୁଆଲି କିଛି ଜିନିଷ ଶିଖାଉ ପଡେନି। ବୁଝିପାରିଲେ। ସେ ଅଟୋମଟିକଲି ଯେହେତୁ ଯଏଣ୍ଟ ଫାମିଲରେ ଏତେ ଜଣ ଲୋକ ଆ ସାଙ୍ଗେ ଆ ସାଙ୍ଗେ କଥା ହୁଅ, ତା ସାଙ୍ଗେ କଥା ହୁଅ, ଇଏ ତା ସାଙ୍ଗେ କଥା ହେଲା, ଆଉ ଖୁଇବାରେ ଖୁଏଇବାରେ ମୁଁ କେବେବି ସାର୍ ତା ପାଇଁ ହଇରାଣ ହେଇନି। କାହିଁକି, ନା କଣ ହେଲା ଚାଲଲା, ବୁଲା ତା ପାଟିରେ ଟିକେ କିଏ ଦେଇଦଲା, ହେଲା ତ ସେ କଣ ହେଲା ନା, ମାନେ ବାହାର ଜିନିଷ ଯୋଉ ଖାଇବା ଜିନିଷ, ଟା ନା ମତେ ପୁରା ମାନେ ବସିକି ନା ଫର୍ମାଲିଟି ୱେ ରେ କିଛି ଷ୍ଟାର୍ଟ କରିବାକୁ ପଡିଲାନି, ମାନେ ଯେତେବେଳେ ଛଅ ମାସ ର ହେଲା ନା ସେ ଅଲରେଡି ଟିକେ ଟିକେ ବାହାର ଖାଇଲାଣି, ତାକୁ ଯେତେବେଳେ ମୁଁ ବା ବାହାର ଜିନିଷ ତାକୁ ଦବା ଷ୍ଟାର୍ କଲି, ହେଲା, ସେ ମୀ ଲୁକେଟ ଆରାମ୍ସେ କିଛି ମତେ ହଇରାଣ କଲାନି।
ଆଜ୍ଞା।
ଏବେ ଯେମିତି ମୁଁ ତାକୁ ଛାଡିଦେଲି ସେ ତିନି ଘଣ୍ଟା ଚାରି ଘଣ୍ଟା ତାଙ୍କ ମାନଙ୍କ ସହ ରହୁଛି ତାର ବି କିଛି ଅବଜେକସନ ନାହିଁ ବ ସେ ଦିନମାନ ଯାକ ଖେଳୁଚି। ଆଉ ଆଗୁରୁ କଣ ଆମେ ବାହାରକୁ ଯାଉଥିଲେ ଖେଳୁଥିଲେ ଏବେ ତ ଏଇ ପିଲାଙ୍କର ସେ ସବୁ ଜିନିଷ ନାହିଁ, ଘରେ ଜଏଣ୍ଟରେ ରହିଲେ ମୋ ଦେ ମୋ ମାନେ ଦେଢୁଶରଙ୍କର ତାଙ୍କର ବି ଗୋଟେ ପୁଅ ସେମାନେ ବାଡିଆ ପିଟା ହଉଚନ୍ତି ଝଗଡା ଝାଣ୍ଟି ହଉଛନ୍ତି। ବଟ୍ ସେମାନେ ଖେଳୁଚନ୍ତି।
ଆଜ୍ଞା ହଁ।
ମିଶିକିନା ଖେଳୁଛନ୍ତି ପାଠରେ ବି ମୁଁ ଦେଖିଲି ଯେତେବେଳେ ସେ ବଡ ଭାଇଟା କିଛି ଶିଖିଛି ଆକୁ ଯେତେବେଳେ କହୁଛି ଇଏ ଧଡକିନା ସେ ଜିନିଷ ମନେ ରଖି ଦଉଛି।
ବହୁତ୍ ବଢିଆ ଆଜ୍ଞା, ଭଲ ଲାଗିଲା ଆପଣଙ୍କ ପରିବାର ବିଷୟରେ ଶୁଣିକି ଆଜ୍ଞା। ଆଶା କରୁଛି କି ଆଗକୁ ମଧ୍ୟ ଆପଣ ପରିବାରରେ ଏବେ ସମସ୍ତେ ଏମତି ଖୁସିରେ ରୁହନ୍ତୁ ଜଏଣ୍ଟ ଫ୍ୟାମିଲି ରେ
ଆଜ୍ଞା-ଆଜ୍ଞା ଥାଙ୍କ ୟୁ ସାର୍ ଥାଙ୍କ ୟୁ ସାର୍ ହଁ ଆଜ୍ଞା। ଧନ୍ୟବାଦ୍।